ହାଲୋ
ହଁ କଣ କରହୁଛନ୍ତି ଆପଣ?
ମୁଁ ତ ଏଇ ମୋ ସାଙ୍ଗ ଘରେ ବସିଛି ଆଉ ଆପଣ କଣ କରୁଛନ୍ତି?
ନା ଆଜ୍ଞା ମୁଁ ବି ମଧ୍ୟେ ବସିଛି ଆପଣ ବୋଧେ କୁଆଡ଼େ ଯିବେନି ବୋଧେ ଆଜି।
ନାଇଁ ଆଉ କୁହାଯିବନି ମୋର ଟ ଆଜି ଟିକେ କାମ ଥିଲା ସେଇଥିପାଇ ମୁଁ ଆଜି କୁଆଡ଼େ ଯାଇନି।
ଓହୋ ତ ଆପଣ ଆଜି କାମ ତାଲେ ଆଜି ସାରି ଦେବେ ଯାହା କକୁ ଆଶା ଲାଗୁଛି।
ହଁ ସାରିବା ତ ପଡ଼ିବ ନା ଆଜି କାମର ଶେଷ ଦିନ ନା।
ଆଜ୍ଞା ତ ଆଜି କାମଟା ଆପଣ ସାରିଦେଲେ ଆପଣ ବି ଫାଙ୍କା ହେଇଯେ ତ କାଲି ଆଡୁ ଆମେ ଭଲସେ ବୁଲି ବାଲିକି ପାରିବା।
ହଁ କାଲିିକ ଆମେ ଭଲସେ ବୁଲାବୁଲି କରିପାରିବା ଆଉ ଆପଣଙ୍କ ଦେହ ଭାଗ କେମିତି ଅଛି।
ଆଜ୍ଞା ମୋ ଦେହ ତ ଏବେ ଭଲ ଅଛି ଆପଣଙ୍କ ଦେହ ମଝିରେ କଣ ଅସୁସ୍ଥ ହେଇଥିଲେ ତ ଆପଣଙ୍କର ଏବେ କଣ ଅଛି।
ହଁ ମୋ ଦେହ ଭଲ ଅଛି ଆଉ କୁଆଡ଼େ ବୁଲିବାକୁ ଗଲେ ଭଲ ଲାଗୁନି ଆପଣ ଗୋଟେ ଭ ଭଲ ଜାଗା କୁହୁନ୍ତୁ କୁଆଡ଼େ ଗୋ ବୁଲି ହେବ।
ହ ଆଜ୍ଞା ବୈଗ ତ ଉଠେଇକି ରଖିସ୍ ତ ଏଇ ପାଖାପାଖି କୁଆଡେ ବୁଲାବୁଲି କରିକି ଆସିଗଲେ ଆଜି ଭଲ ହୁଅନ୍ତା।
ହଁ ସେ ପାଖାପାଖି ପାଖାପାଖି ଗଲେ ତ ଭଲ ହବ ଆଉ ମୁଁ କଣ କ କହୁଥିଲି କହିଲ ମୋର ଗୋଟେ ସାଙ୍ଗଟା ଅଛି ସେ ବା ଘରୁ ବାହାରିବା ପାଇଁ ଚାହୁଁନି।
ସେ ପିଲାଟି ବୋଧେ ବହୁତ ଇଏ ଘରେ ରହିକି ବୋଧେ ଖାଲି ଶୋଉଥିବ ବୋଧେ ମତେ ଯାହା ଆଶା ଲାଗୁଛି।
ହଁ ବା ସେ କି ଘରେ ବି ଶୋଉଛି ଆଉ କଣ ହିଁ କହିବି କହିଲ।
ଆଜ୍ଞା ସେ ତାହେଲେ ଶୋଇଲେ ଆଉ କଣ କରିପାରିବା ଆମେ।
ସେଇଆ ପା ଟିକିଏ ନରାଜା ଆଡ଼େ ଯାଇଥିଲେ ଭଲହେଇଥାନ୍ତା ସେଠି ଗୋଟେ କଣ ନୁଙ୍ଗୁ ସମୁଦ୍ର ଭଳିଆ ଯାଇଛି ଗୋଟେ ନଦୀଟେ ଯାଇଛି।
ଆଜ୍ଞା ତ ଆପଣ କାଲି ଆଡକୁ ଫାଙ୍କା ହେବେ କି କାଲି ଆମେ ନହେଲେ ସେଇଆଡେ ଯାଇକି କି ବୁଲାବୁଲି କରିକି ଆସି ପାରିଥାନ୍ତେ।
ହଁ ମୁଁ ତ ଭାବିଛି କାଲି କିଛି ବି ଯଉ କାଲି ବ ଯିବା ସେ ବର୍ଷା ହଉ ବ ଯିବା କାହିଁକି ନା ଆଜି ଆଜି ପୁରା ଦିନଟା ଘରେ ମୁଁ ବସିଛି।
ଆଜ୍ଞା ଆପଣ ମଧ୍ୟ ଆପଣ ମୁଣ୍ଡ ଫୁଣ୍ଡ ବିନ୍ଧୁଥିବ ଆପଣ ପାର୍ଟି ମଧ୍ୟ ଧରଇିବ ଆପଣ କାର୍ଯ୍ୟ ବହୁତ କରିଛନ୍ତି ନା ଆଜି।
ହଁ ପାସେଇଆ ହେଲା କଥା ଆଉ କଣ ହି କହିବି ମୋ ଗୋଟେ ସାଙ୍ଗ ସାଙ୍ଗେ ଡ଼ାକୁଥିଲା ବୁଲିବାକୁ ଯିବା ପାଇଁ ବିନ୍ଦୁସାଗର ମୁଁ ଯାଇପାରିଲିନି ପା
ଆଜ୍ଞା ମୁଁ ବୁଝିପାରୁଛି ଆପଣଙ୍କ କାର୍ଯ୍ୟ ପାଇଁ ଆଜି ଆପଣ ଟିକେ ବହୁତ ବ୍ୟସ୍ତ ହୋଇଥିବେ।
ହଁ ପା କଣ କରିବା କାର୍ଯ୍ୟଟା କରିବାକୁ ହିଁ ପଡିବ ଆଉ ଗୋଟେ ଭୋଜି ଭୋଜିଟେ ଗୋଟେ କଲେ ହେବନି ଧଉଳି ପାଖରେ
ଆଜ୍ଞା ଧଉଳି ପାଖରେ ତ ଭଲ ଜାଗା ବି ଅଛି ମତେ ଭୋଜି କରିବାକୁ। ଆପଣ କହୁନାହାନ୍ତି କୋଉ ଡ଼େଟ କେବେ ଭୋଜି କରିବା?
ମୁଁ କହୁଥିଲି ଏଇ ଦି ତିନି ଦିନ୍ ଭିତରେ କରିବା ପାଇଁ କାହିଁକି କହିଲ ବହୁତ ସାଙ୍ଗମାନେ ମ ଦେଖାହେଇନି ଆଉ ଗୋଟେ ଅରୁଣଙ୍କ ପୁଅ ଆପଣ ଜାଣିଥିବେ ତାଙ୍କୁ।
ଆଜ୍ଞା ଆଜ୍ଞା ମୁଁ ଚିନିଛି ତାଙ୍କୁ।
ହଁ ତାଙ୍କ ସହ ବି ଦେଖାହେଇନି ତାଙ୍କ ସହ ଦେଖା ହେଇଯିବା।
ଆଜ୍ଞା ଆଉ ତପନ ଭାଇ ମଧ୍ୟ ବି ଦେଖା ହେଇନାହାନ୍ତି ବହୁତ ଦିନ ହେଲା ତ ତାଙ୍କୁ ବି ମଧ୍ୟ ଡାକିଦବା ସେ ଭୋଜି ରେ।
ହଁ ତ ଦୌଳାଜି ଶାନ୍ତି ସ୍ତୁପ ବୌଦ୍ଧଙ୍କ ମନ୍ଦିର ଟିକେ ଭଲ ଲାଗିବ ମଧ୍ୟ।
ଆଜ୍ଞା ସେଇଠି ଶାନ୍ତିରେ ମଧ୍ୟ ବସିକି ଭୋଜି କଲେ ଆଉ ବହୁତ ଖୁସି ବି ଲାଗିବ।
ହଁ ପା।
ଆଉ ଆପଣ ଆଜି ଆଉ ଆଜି ଆପଣ କୁଆଡେ ବୁଲିବାକୁ ତ ଯାଇପାରିଲେନି? ତେଣୁ ଆଜି ଆଉ କଣ ରାତିରେ ବାହାରକୁ ଯିବେ ନା ନାହିଁ?
ହଁ ମୁଁ ଭାବୁଥିଲି ରାତିରେ ବାହାରକୁ ଯିବି କିନ୍ତୁ ମୋ ପାଖରେ ପା ସେ ସାଙ୍ଗ ଟା ରାଜି ହଉନି। ଆମେ ଦି ଜଣ ପଳେଇଲେ ଭଲ ହବନି?
ଆଜ୍ଞା ଆମେ ଦି ଜଣ ପଳେଇବା ନହେଲେ ସେ ନ ଆସୁ।
ହଁ ତା କହିଲେ ଭାଇ ଫୋନ କରିଦଉଛି ସେ ପଳଉଛି ଆଉ କଣ ବି କହିବି।
ଆଜ୍ଞା ତ ସେଥିପାଇଁ ତ ଆମେ ଆଉ ତାକୁ ଆଉ ଏତେ ବାଧ୍ୟ ତ କରିପାରିବାନି ତ ମୁଁ ଆଉଆଡେ ମୋ ସାଙ୍ଗକୁ ଡାକିଦେବି ଆମେ ତିନି ଜଣ ନହେଲେ ପଳେଇବା ଆଉ।
ହଁ ଟିକେ ବୁଲାବୁଲି କରି ଆସି ଟିକେ ଭଲ ଲାଗିବେ ତାପରେ ଆମେ ପୁଣି ଥରେ କାର୍ଯ୍ୟକ୍ଷେତ୍ରକୁ ଯିବା।
ଆଜ୍ଞା ଆଉ ଆପଣ ଆଜି କଣ ଖାଇଥିଲେ?
ମୁଁ ଆଜି ତ ଏଇ ବିସ୍କୁଟ ଖାଇଛି ଆଉ କିଛି ମୁଁ ଖାଇନି। ଆଉ ଆପଣ ଜାଣିଛନ୍ତି ଗୋଟେ ଯୋଉ ଜଗନ୍ନାଥ ମନ୍ଦିର ପାଖରେ ପାଖରେ ଏବେ ରଥଯାତ୍ରା ପାଇଁ ପୁରୀ ଏବେ ପୁରା ଭିଡ ଅଛି ଆପଣ ଜାଣିଥିବେ।
ଆଜ୍ଞା ମୁଁ ଜାଣିଛି।
ସେ ଏବେ କଣ କହୁଛନ୍ତି କି ରଥ ଦେବା ପାଇଁ କାଠ ମିଳୁନାହିଁ ବୋଲି ଆପଣ ଜାଣିଛନ୍ତି ସେ ବିଷୟରେ?
ନା ଆଜ୍ଞା ମୁଁ ସେ ବିଷୟରେ ଜାଣିନି ଆପଣ ଯଦିଜାଣିଛନ୍ତି ମତେ ଟିକେ କହୁନାହାନ୍ତି।
ହଁ ମୁଁ କହୁଥିଲି ଏତେ ଯୋଉ କାଠ ମିଳିଥିଲା ଏଇ ଯଉ ବଷା ଯୋରେହେଲା କଣ ଗୋଟେ ଅସୁବିଧା ହେଇଛି ସେଥିପାଇଁ ତାଙ୍କ କାଠ କାଠ ମିଳୁନାହିଁ ତ କଣ ହବ ଅସୁବିଧା କିନ୍ତୁ ଭଗବାନଙ୍କ ଯାତ୍ରା ଭଗବାନ କିଛି ଅସୁବିଧା କରିବାକୁ ଦେବେନି ତ କିଛି ନା କିଛି ଗୋଟେ ବ୍ୟବସ୍ଥା ହେଇଯିବ ତାହାର।
ଆଜ୍ଞା ହଁ ବା ଜଗନ୍ନାଥ କଣ ତାଙ୍କର ରଥଯାତ୍ରାରେ କଣ କିଛି ବିଘ୍ନ କରିବେ ନା କଣ। ସେ ତାଙ୍କର ନିଜ ବାଟ ନିଜେ ଖୋଜ ଖୋଜିଦେବେ।
ହଁ ଆଉ ଆପଣ କେବେ କଙ୍କଡ଼ା ତରକାରୀ ଖାଇଛନ୍ତି?
ଆଜ୍ଞା କଙ୍କଡ଼ା ମୁଁ ଖାଇଛି ପଛେ ଆପଣ କେବେ ଖାଇଥିବେ କି ଆପଣ ଖାଇଛନ୍ତି ନା ନାଇଁ?
ନାଇଁ ମୁଁ ଖାଇନି ଆପଣଙ୍କୁ ଭଲ ଲାଗେ କଙ୍କଡ଼ା?
ନାଁ ଆଜ୍ଞା ମତେ ଏତେ କଙ୍କଡ଼ା ଭଲ ଲାଗେନାହିଁ ଆପଣଙ୍କୁ ବୋଧେ ଭଲ ଲାଗେ ମତେ ଯାହାଲାଗୁଛି।
ନାଇଁ ପା ମୁଁ ଖାଇନି ମତେ ଗୋଟେ ସାଙ୍ଗ କହୁଥିଲା କଙ୍କଡ଼ା ଫଙ୍କଡା ଖାଇବା ପାଇଁ କିନ୍ତୁ ଏଠି ଆମ ଭଲ ମିଳନି ସେ ସମୁଦ୍ର କଙ୍କଡ଼ାଟା ଭଲ ଲାଗେ ନୁହଁ?
ଆଜ୍ଞା ସମୁଦ୍ର କଙ୍କଡା ଟା ଭଲ ଲାଗେ ପଛେ ଏଇଠି ଯୋଉ କଙ୍କଡ଼ା ମିଳୁଛି ସମୁଦ୍ର କଙ୍କଡ଼ା ନୁହଁ। ସେ ଯୋଉ ଏଇ ଚାଷ ହଉଛି ଯୋଉ କଙ୍କଡ଼ା ସେଇ କଙ୍କଡ଼ା ପୁରା।
ହଁ ଏଇ କଙ୍କଡ଼ା ଗୁଡିକ ଏତେ ମତେ ଖାସ ଲାଗେନି ମୁଁ ତ ଖାଇବି ନାହିଁ ମୁଁ ଗୋଟେ ବ ଖାଉଥିଲା ସେ କହୁଥିଲା ମତେ ସେ ଚିଙ୍ଗୁଡ଼ିଟା ବହୁତ ଅଧିକ ଭଲ ଲାଗେ ସେ ଯେଉ ବାଲି ଚିଙ୍ଗୁଡ଼ି ନୁହଁ
ଆଜ୍ଞା ଆଜ୍ଞା ମୁଁ ଜାଣିଛି ସେ ବାଲି ଚୁଙ୍ଗୁଡି ବିଷୟରେ।
ହଁ ସେଗୁଡ଼ା ମୋତେ ବଢିଆ ଲାଗେ ଆପଣ ଚିକେନ କୁକୁଡ଼ା ବି ମୋତେ ଭଲ ଲାଗେ କିନ୍ତୁ ମତେ କଣ କହିଲ ଛତୁ ଭଲ ଲାଗେ କି ପନିରଟା ମତେ ଏତେ ଭଲ ଲାଗେନି ଆପଣଙ୍କୁ ଭଲ ଲାଗେ ପନିର?
ନା ଆଜ୍ଞା ମତେ ବି ପନିର ଭଲ ଲାଗେନି ପନିର ଖାଲି ଭେଜ ଲୋକଙ୍କ ପାଇଁ ଭଲ। ନହେଲେ ଆମ ଭଳିଆ ନନ୍ ଭେଜିଟେରିୟନ ମାନଙ୍କ ପାଇଁ ଛତୁ ଓ ପନିର ଏତେ ଖାସ୍ ନୁହଁ।
ହଁ ପା ସେଇଟା ହେଲା କଥା ଆଉ କଣ କହିବି ଆଉ ମୁଁ ସେ ଭୋଜି ଯୋଉ କରିଥାନ୍ତି ଭାବୁ -ଥିଲି କି ଆମେ କଣ କହିଲ ସେ ଚିଙ୍ଗୁଡ଼ି ଫିଙ୍ଗୁଡ଼ି ନେଇ ଆସନ୍ତେ ଚିକେନ୍ ଫିକେନ୍ କରିଦିଅନ୍ତେ ପାମ୍ପଡ଼ କରିଦେଇଥାନ୍ତେ ଭାତ ଭାତ ଡାଲି ସାଲାଡ଼ ଏଇଭଳିଆ କରିଦେଇକି ଆମ ସାଙ୍ଗମାନେ ଡାକିଦେବା ଆଉ ଡି ଡିଜେ ଫିଜେ ପାଇଁ କଣ ବକ୍ସ ଫକ୍ସ କୋଉଠୁ ନବା ଟିକେ କହିବେ କି?
ଆଜ୍ଞା ମୋ ସାଙ୍ଗର ଗୋଟେ ମଣ୍ଡପରେ ଜଣ ମଣ୍ଡପ ଅଛି ତାଙ୍କର ବକ୍ସ ଫକ୍ସ ଅଛି ସିତ ତାଙ୍କୁ କହିଲେ ସିଏ ମଧ୍ୟ ବକ୍ସ ଦେଇପାରିବେ।
ଆଉ ନାଲି ଚା ଫାଲି ଚା ପାଇଁ କିଛି ଗୋଟେ ଅଛି କାହିଁକିନା ମୁଁ ତ ନର୍ମାଲ ଚା ପିଏନି ନାଲି ଚା ଟା ମତେ ଟିକେ ଅଧିକ ଭଲ ଲାଗେ।
ନାଲିଚା ଦେଖିବା କାହାଠୁ ଗୋଟେ କାହାକୁ କହିବା ସେ ଆଣିବ ଯଦି ଆଣିବ।
ହଁ ନାଲି ଚା ଟା ପିଇଲେ କଣ କହିଲ ଦେହଟା ତେଜ ରହିବ ଏତେ ଖରା ଦିନ ଦେହ ପାଇଁ ଭଲ ନା।
ଆଜ୍ଞା ମୁଁ ଜାଣିଛି ଯେ ଦେହ ବି ଗରମ ରହିବ ଯଦି ବର୍ଷା ହେଲା ବି କିଛି ଅସୁବିଧା ହବ ନାହିଁ।
ହଁ। ତ ସେଥିପାଇଁ ଟିକେ ନାଲି ଚା ଟା ପଇକି ଟିକେ ଭୋଜି ଫୋଜି କରନ୍ତା ମୋର ସାଙ୍ଗ ଅଛି ସେ ଭଲ ରୋଷେଇ କରେ। ତାକୁ ବିଭିନ୍ନ ପ୍ରକାରର ରୋଷେଇ ବି କରୁଛି ସେ ଏବେ ହୋଟେଲ ମାନେଜମେଣ୍ଟ କରୁଛି।
ଆଜ୍ଞା ତାହେଲେ ତାକୁ ବିଭିନ୍ନ ପ୍ରକାର ରୋଷେଇ ଆସିଥିବ ତ।
ହଁ ଆଉ ମୁଁ ଗୋଟେ ମୁଁ ଏବେ ଜୁଡିଓ ଯାଇଛନ୍ତି ଆପଣ ଜାଣିଥିବେ ମୋର ଗୋଟେ ସାଙ୍ଗ ବି ଜୁଡିଓ ଯାଇଛନ୍ତି।
ହଁ ଆଜ୍ଞା ଜାଣିଛନ୍ତି ଆପଣଙ୍କ ତାଙ୍କ ସାଙ୍ଗେ ଚଢ଼ିବାକୁ ଯାଇଥାନ୍ତେ ତ ଆପଣ କାଇଁ ଗଲେନି ମୁଁ ସେୟା ଭାବିଲି।
ତାର କଣ କହିଲ ଗୋଡ଼ଟା ଟିକେ ଖରାପ ଅଛି ସେ ମତେ କଲ୍ କରିକହିଲା ଗୋଡ ମୋଡିହେଇଛି ତ ସେ ଏବେ ବରୁଣେଇ ଚଢିବାକୁ ଯାଇପାରିବନି। ସେଥିଲାଗି ମୁଁ ତା ସହିତ ଆଉ ଗଲିନି।
ଆଜ୍ଞା ତାଙ୍କ ଗୋଡଟା ଭଲ ହେଲେ ତାଙ୍କ ସାଙ୍ଗରେ ଚଢିବେ ଆଉ।
ହଁ ଆଉ ତାଙ୍କେ ସିଏ ବି ଏବେ ହୋଟେଲ ମ୍ୟାନେଜମେଣ୍ଟ କରି ଆଇଟିଆର୍ ରେ କରିବେ ବୋଲି କହୁଛନ୍ତି ସେ ମତେ କହୁଛନ୍ତି ସେଠିକି ଆସିବା ପାଇଁ। ମୁଁ ଚାହୁଁନି ତାଙ୍କ ସହିତ କୁଆଡ଼େ ଯିବା ପାଇଁ।
କି ତାଙ୍କଟା ଗୋଡଟା ମୋଡି ହେଇଯାଇଛି ତାଙ୍କ ଗୋଡ ଭଲ ହେଲା ପରେ ଆପଣ ତାଙ୍କ ସାଙ୍ଗରେ ଜୁଆଡେ ବି କହିଲେ ସିଏ ଯାଇପାରିବେ।
ହଁ। ଭାବିଲି ତାଙ୍କ ଏଥର ପଟିଆ ଫଟିଆ ବୁଲିବାକୁ ଗଲେ ଭଲ ହୁଅନ୍ତା ଏପଟିକେ ଭଲ ରାସ୍ତା ଜାଗା ତେବେ ଆପଣ ରାସ୍ତା ଗୁଡ଼ା ସେଇା ବହୁତ ଭଲ।
ଆଜ୍ଞା ମୁଁ ଜାଣିଛି ବହୁତ ଭଲ ସେପଟେ ରାସ୍ତା।
ହଁ ରାସ୍ତା କଡରେ ବି ଭଲ ଲୋକମାନେ ସବୁ ବସନ୍ତି ସବୁ ସାଙ୍ଗମାନେ ବସନ୍ତିନି ଆପଣ ଦେଖିଥିବେ।
ହଁ ହଁ ଦିଦି ଜଣ ହିଁ ବସନ୍ତି ସବୁ।
ହଁ ସେ ସାଙ୍ଗମାନଙ୍କ ସହିତ ବସନ୍ତି ମୁଁ ବି ତାସ ବସିବି ବୋଲି ଭାବୁଛି।
ଆଜ୍ଞା ଆପଣ ଫରେଷ୍ଟ ପାର୍କ ଯାଉନାହାନ୍ତି ସେଠି ମଧ୍ୟ ଭଲ ଜାଗା।
ମତେ ଫରେଷ୍ଟ ପାର୍କ ଭଲ ଲାଗେନି ଏତେ।
ଓ ତାହେଲେ ଆଇଜି ପାର୍କ ଯାଆନ୍ତୁ।
ହଁ ସେଇଟା ଟିକେ ମୋତେ ଭଲ ଲାଗିବ ସେଇ ପାର୍କ ଟିକେ ଭଲ ସେଇଠି ବହୁତ ମୋ ସାଙ୍ଗମାନେ ମଧ୍ୟ ବସନ୍ତି।
ଆଜ୍ଞା ତ ସେଇଠିକି ଗଲେ ଆପଣ ଭଲସେ ବସିପାରିବେ। ଗଛ ପଛ ତଳେ ବସିକି ଶାନ୍ତିରେ ବସି ପାରିବେ।
ହଁ ମୁଁ ଯାଉ ଭାବୁୁଚି ସିଆଡେ ଟିକେ ବୁଲିବାକୁ ଯିବି ଆଉ ଦେଖାଯାଉ କଣ ହଉଛି?
ହଁ ଆପଣ ସାଙ୍ଗକୁ ବି ମଧ୍ୟ ପଚାରନ୍ତୁ ସେ ସିଆଡେ ଯିବେ କି ନ ଯିବେ ତାଙ୍କର ବି ପରାମର୍ଶ ନିଅନ୍ତୁ। ନହେଲେ ଆପଣ କହୁଥିବେ ସେ ରାଜି ହଉନଥିବେ ତ ଅସୁବିଧା ବି ମଧ୍ୟ ହେଇପାରିବ।
ହଁ ଦେଖାଯାଉ ମୁଁ ତାଙ୍କୁ ତ କହିଛି ଦେଖିଆ କଣ ହଉଛି ଆଉ?
ଆଜ୍ଞା।
ଆଉ ମୁଁ ଭାବୁଥିଲି କଣ କହିଲ ଏବେ ତ ହେଇଗଲାଣି କହିବାକୁ ଗଲେ ସାଢ଼େ ଛଅ ସାତଟା ହବ। ସାତଟା ବେଳେ ଆମେ କୁଆଡେ ଗୋଟେ ବୁଲିବାକୁ ଯିବା?
ଆଜ୍ଞା ମୁଁ ବି ମଧ୍ୟ ଗୋଟେ ସାଙ୍ଗକୁ ଡାକିଦଉଚି ସେ ବି ମଧ୍ୟ ବୁଲିବାକୁ ଯିବ ବୋଲି କହୁଥିଲା। ତ ତାକୁ ବି ଡାକିଦେଲେ ଆମେ ଦି ତିନି ଜଣ ଯିବାପାଇଁ ଯାଆନ୍ତେ ଆପଣଙ୍କ ସାଙ୍ଗ ତ ଘରୁ ବାହାରୁନି। ତା ଭାଇ ଫୋନ କରୁଛି ନହେଲେ ସେ ଯଦି ଆସନ୍ତା ଆମେ ଚାରିଜଣ ଯାଇକି ବୁଲା ବୁଲି କରିକି ଆସନ୍ତେ।
ହଁ କିଛି ନାହିଁ ଆମେ ତିନିଜଣ ଯିବା ବୁଲାବୁଲି କରିକି ଗୋଟ କୋଉଠୁ ଗୋଟେ ଆସିବା।
ଆଜ୍ଞା ନିହାତି ବୁଲା ଏତେ ଦିନ ଏତେ ଟାଇମ ହେଲା ଘରେ ରହିଗଲେଣି ଯେ ମୁଣ୍ଡ ଫୁଣ୍ଡ ବିନ୍ଧିଲାଣି ତ ବୁଲାବୁଲି କରି ଆସିଲେ ଟିକେ ଭଲ ଲାଗିବ ମନକୁ।
ହଁ ପା ସେଇ ତ ହେଲା କଥା କି ଏତେ ସମୟ ଘରେ ରହିଲେ ଚିଡ ଚିଡା ଲାଗେନା ବହୁତ।
ଆଜ୍ଞା ଆଜ୍ଞା ମୁଁ ଏଟା ବୁଝି ପାରୁଛି।
ହଁ ସେଇଟା ହେଲା କଥା ଆଉ ମୁଁ କଣ କହିବି ମୋ ସାଙ୍ଗ କଥା?
ଆଜ୍ଞା ଆଉ ଆପଣ ଆଜି କଣ କିଛି ଖାଇଛନ୍ତି ନା ନାଇଁ?
ହୁଁ ହେଇପା ବିସ୍କୁଟ ଖାଇଛି ମୁଁ ଏ କିଛି ଖାଇନି ଯାଉଛି କଣ ଗୋଟେ କରିବି ଖାଇବି ମ୍ୟାଗି କରିକି ଖାଇଦେଲେ ଭଲ ହବ ଟେ ସେ କଣ କହିଲୁ କୁକୁରଟେ ମୁଁ ଗୋଟେ ପାଳିଛି। ତାକୁ ଏବେ ଗାଧେଇବା ପାଇଁ ନେଇଯାଇଥିଲି ସେ ଏଇ ଗାଧେଇପାଧେଇ ଆଇଲା।
ଆଜ୍ଞା ତାହେଲେ ଆପଣ କୁକୁର ପ୍ରେମି ଯା ଜଣାପଡିଲା।
ହଁ ମତେ କୁକୁର ଗୁଡିକ ଭଲ ଲାଗନ୍ତି ମୁଁ ଗୋଟେ ଧଳା କଲର ଲାବେଡୋ ରଖିଛି। ତା ଟେ କଣ କହିଲ ସେ ବହୁତ ଦିନ ତାକୁ ଧୁଆ ଧୁଇ କରିନଥିଲି ଆଜି ତାକୁ ଧୁଆ ଧୋଇ କଲି କୁକୁର ପାଳିବା ଟା ବି ବହୁତ କଷ୍ଟ ନା।
ଆଜ୍ଞା ମୁଁ ଜାଣିଛି ଆମର ଗୋଟେ କୁକୁରଥିଲା ଯେ ପଛେ ସିଏ ମରିଗଲା ତ ସେଥିାଇଁ ଆଉ ତାପଠୁ ମୁଁ ଆଉ କୁକୁର ରଖୁନି।
ଓହୋ ମୁଁ ଏବେ ଆଉ ଗୋଟେ ବଡ କୁକୁରଟେ ପାଳଛିିବା ଏବେ ଯାଇଚିସେ ତା ଘରେ ଯାଇଛି ଟିକେ ତାକୁ ବୁଲେଇବାକୁ ନେଇ ଥିଲ ତ ଏବେ ଆସିବ ଆଉ କିଛି ସମୟ ପରେ।
ଓ ହୋ ତ ସିଏ ବୋଧେ ଆପଣଙ୍କ ଭାଇଙ୍କ ପାଖକୁ ପଳେଇଥିବ।
ହଁ ମୋ ଭାଇ ପାଖକୁ ସିଏ ଯାଇଚି ସେ କୁକୁରଟା ସେ ମୋ ଭାଇ ଯାଇଚି ତାକୁ ବୁଲେଇବା ପାଇଁ ସିଏ ଟିକେ କଣ କହିଲ ଅଳସୁଆଟା ଟିକେ ଆଉ କଣ କହିବି ଟିକେ ଚଲାବୁଲା କରୁନି।
ଆପଣଙ୍କ ଯେତେବେଳ ଛୁଆବେଳୁ ବୋଧେ ବେଶି ଦେ ବୁଲାବୁଲି କରିନାହାନ୍ତି ସେଇଥିପାଇଁ ସେ ଅଳସୁଆ ହେଇକି ରହିଗଲା ଆଉ।
ନା ତାକୁ ଛୁଆବେଳେ ତାକୁ ମୁଁ ବହୁତ ଦେଲି ଖାଇଆକୁ ସିଏ କିନ୍ତୁ ଖାଇଲାନି ମୁଁ କଣ କରିବି କହୁନ?
ହଁ ତ ତାର ଟିକେ ବୋଧେ କିଛି ଅସୁବିଧା ହଉଥିବ ତ ସେଇଥିପାଇଁ ସିଏ ଏତେ ବୁଲାବୁଲି କରୁନି।
ହଁ ଛାଡ କଣ ବି କହିବି।
ଆ ଆଉ ତାହେଲେ ଆପଣ ତାହେଲେ ଦି ତିନିଟା କୁକୁର ବୋଧେ ରଖିଛନ୍ତି।
ନାଇଁ ନାଇଁ ମୋର ଗୋଟେ କକୁର ଧଳା କୁକୁର ଲାବ୍ରିଡୋର୍ ଆଉ ଗୋଟେ ମୋ ସେ ସ୍ପେଶାଲ୍ ବ୍ରିଡ୍ କୁକୁରଟା ଯାଇଛି ଏବେ ଯିଏ।
ଓ ତ ତାର ବିଷୟରେ ଆଉ କିଛି କୁହନ୍ତୁ?
ହଁ ସିଏ ତ କଣ କହିବି ଭଲ କୁକୁରଟା ବହୁତ ଭଲଟା କାନି ମଝିରେ ମଝିରେ ଟିକେ ଅଳସୁଆ ହେଇଗଲେ ଭଲ ଲାଗିବକି ଆଉ। ଆଉ କଥାବାର୍ତ୍ତା କଣ କଇଲ ସେ ପୁରା ବହୁତ ଯୋରରେ ରାଗିଯାଏ ଭୁକିବା ଷ୍ଟାଟ୍ ହେଇଯାଏ। ଆଜି ହେମିତି ଚିଡ଼ି ଯାଇଥିଲା ସେ କକୁରଟା ମୁଁ ରଗେଇ ଦେଇଥିଲି।
ଓହୋ ହଁ ଆପଣଙ୍କର ଗୋଟେ ସାଙ୍ଗ ବି ଆସିଥିଲା ବୋଧେ ସେ ତାକୁ ଚିଡେଇ ଦେଲା ବୋଧେ।
ହଁ ହଁ ପା ସେଇ ବଟ ମୋ ସାଙ୍ଗଟା ଆସିଲା ତାକୁ ଚଡ଼େଇଦେଲା ଦେଲା ଆଉ କଣ କହିବ କହିଲ ସେ ଏତିିକି ସେ କଥା ଯଦି ଚିଡ଼ି ଯିବ ମୁଁ କଣ କହିବି?
ହଁ ସେ ବୋଧେ ଛୋଟ ଛୋଟ କଥାରେ ବୋଧେ ରାଗି ଯାଉଛି ସେ କୁକୁରଟା।
ହଁ ସେ ଛୋଟ ଛୋଟ କଥାରେ ରାଗିଯାଏ ହଉ ଠିକ ଅଛି ମୁଁ ରଖୁଛି ମୁଁ ଆପଣଙ୍କୁ କଲ୍ ବି କିଛି ସମୟ ପରେ ଆମେ ଯିବା ବୁଲିବାକୁ ବାହାରେ ବୁଲାବୁଲି କରିକି ଆସିବା ଆଉ।
ନିହାତି ଆପଣ ମତେ ମନ କରି ଫୋନ କରିବେ।
ଆଜ୍ଞା।